ହାଲୋ।
ଆ
ହ୍ୟାଲୋ ହଁ।
କେମିତି ଅଛ?
ହଁ ଭଲ ଅଛି, ତମେ କେମିତି ଅଛ?
ମୁଁ ଭଲ ଅଛି।
ଆଉ ଖାଇଚ କଣ?
ଖାଇଥିଲି ସନ୍ଧ୍ୟାରେ ମୁଢି, ମିକ୍ସର, ପିଆଜ ଏ ସବୁ ପଡିକି ଉମ୍ ମୁଢି ମସଲା ହେଇଥିଲା ଖାଇଥିଲେ ଆଉ। ଆଉ ତମେ?
ମୁଁ ଖାଇଥିଲି ମିଠା, କୁରକୁରି ଏଇଆ ଆଉ।
ବର୍ଷା ହଉଛି କି ତମ ସେପଟେ?
ବର୍ଷା ଉଠେଇଚି ଘଡଘଡି ମାରୁଛିି ତମ ଆଡେ?
ଆମ ଆଡେ ଟିକେ ଟିକେ ହଉଛି ଆଉ।
ହଁ ହଁ ଆମ ଆଡେ ସେଇ ବର୍ଷା ଆଜି ଦିନରେ ଆମର ହେଇଥିଲା ଖାଇବା ପାଇଁ ଭାତ ଆଉ ପଖାଳ ଭାତ ଆଉ ଡା ଯୋଉ। ଆଳୁ ଭର୍ତା, ଶାଗ ଭଜା, ଭେଣ୍ଡି ଭଜା, ଏଇଆ ଆଉ।
ଭଲ ଆଉ ଆମ୍ବ ଖାଇନା ଆମ୍ବ ସିଜିନ୍ ଚାଲିଛି ଆମ୍ବ ଖାଇନା?
ହଁ ହଁ ଆମ୍ବ ଆମ୍ବ ତ ମାନେ ଏତେ ଆମ ଆମର ତ ଘରେ ଆମ୍ବ ନାହିଁ ଅ ଆମର କିଣା ହେଇକି ଆସେ ଆମ୍ବ। ଆଉ ଖାଇଛୁ ଆଉ।
ଭଲ ଆଉ ମୁଁ ଖାଇଥିଲି ପଖାଳ ଭାତ
ହୁଁ।
ବଢିଚୂୁରା, ଶାଗ ଭଜା, ପୋଟଳ ଦଳା, ଲେମ୍ବୁ ଝୋଳ ଆମ୍ବ ଆଉ।
ହଁ ସେଇଠୁ ଖରା ଦିନ ପଖାଳ ନହେଲେ ହଉନି। ଆଜ୍ଞା ଯାହା ଖାଇଦେ ପଖାଳ ଖାଇଦବ ଶାନ୍ତି।
ହଁ।
ହଁ।
ସନ୍ଧ୍ୟାରେ ତମେ କଫି ଫଫି କିଛି ପିଅ ନା କଫି ନା ଚା?
ନାଇଁ ନାଇଁ ମୋର ସେଗୁଡା ସବୁ ଅଭ୍ୟାସ ନାହିଁ ମୁଁ ସେଗୁଡା ସବୁ ପିଏନି। ତମେ ପିଅ?
ନା ମୋର ବି ସେମିତି ଅଭ୍ୟାସ ନାହିଁ କେତବେଳେ କେମିତି କଫି ଟିକେ ପିଇଦିଏ ଆଉ। ଆମ ଆଡେ ବିଜୁଳି ଟିକେ ଟିକେ ମାରୁଛି।
ହଁ। ଆମ ଆଡେ ବି ମାରୁଛି କିନ୍ତୁ ହେଇନି ହଁ ମାରୁଛି।
ଆଉ ସଖାଳେ କଣ ଖାଇଥିଲ?
ସଖାଳେ ଖାଇଥିଲି କଣ ଅଁ ବିସ୍କୁଟ୍ ଖାଇଥିଲି।
ବିସ୍କୁଟ୍ ବିସ୍ ଟ୍ ଛତୁଆ କେମିତି ଖାଇଲ ମିକ୍ସ୍ କରିକି ନାଁ ପାଣିରେ ଗୋଳେଇକି ନାଁ କ୍ଷିରରେ?
ପାଣିରେ ଏକାଥରେ ସବୁ ମିଛ ତାସହିତ ଏକାଥରେ ବିସ୍କୁଟ୍ ମିଶେଇ ଦେଇକି ଏକାଥରେ ମୁଁ ଖାଇଛି ହିଁ- କସ୍ତୁରୀ ଛତୁଆ ମତେ ଏ ଘରେ ନାଇଁ ନାଇଁ ଘରେ ବନେଇଦେ ମୁଁ ଖାଇଏନି ମତେ ଭଲ ଲାଗେନି ଘରେ ବନେଇ ଖାଇବା ପାଇଁ।
ସେ ଛତୁଆରେ କଣ କଣ ସବୁ ମିଶିଥିଲା କଣ?
ତା ଦେହରେ ମିଶିଛି କାଜୁ, ଆଲମଣ୍ଡ, ଅଁ ମୁଢି। ଆଉ ଚୁଡ଼ା। ସବୁ ପ୍ରକାର ମିଶେଇକି ନାଁ ହେଇଛି ଏ ଯୋଉ କଣ କହିଲେ? ସେ ଯୋଉଁ ଇଏ
ଛତୁଆ ଉରା ଆସେ ଯେ ମୁଁ ମୁଁ ଏତେ ଛତୁଆ ମତୁଆ ଖାଏନି ମତେ ଭଲ ଲାଗେନି କେତେବେଳେ କେମିତି ଖାଇଦିଏ ନହେଲେ ନାଇଁ।
ନା ମୁଁ କିଣା ହେଇକି ଆସିବ ମୁଁ ଖାଇବି ମୁଁ ନହେଲେ ସେମିତି ଖାଇବିନି ମୁଁ ସଖାଳେ ଆଗରୁ ଖାଉଥିଲି ମୁଁ ଟିକେ ପତଳା ନା ମତେ ମୁଁ ଖାଉଥିଲି ଏଟିକେ ଯୋଉ କାଜୁ କିସମିସ୍ ଏଇଗୁଡା ସବୁ ସକାଳେ ଖାଉଥିଲି ଆଉ ତାପରେ ମୁଁ ମୋର ଟିକେ ଉଠିବା ଡେରି ହୁଏ। ସେଥିପାଇଁ ମୁଁ ଆଉ ସେଗୁଡା ଖାଇଲିନି ଏକାଥରେ ଉଠିଲେ ଛତୁଆ ଖାଇଦିଏ। ତାପରେ ଯାହା କାମ ଥିବ ସାରିକି ପଖାଳ ଫଖାଳ ହେଇକି ଯାହା ଥିବ ଖାଇଦିଏ ଆଉ।
ଭଲ ଆଉ
ହଁ
ଫୁଣି ରାତି କିି କଣ ଖାଇବ ତମର?
ରାତି କିି ଆମର ରୁଟି ରୁଟି, ସନ୍ତୁଳା, ଆଉ ମିଠା ମିଠି ଅଛି। ଖାଇଦବୁ ଆଉ‌।
ଭଲ ଆଉ।
ତମ୍ ତମର?
ଆମର ଆମର ସେମିତି ରୁଟି ଆମର ତ ସୁ ରୁଟି ଦି ଟାଇମ୍ ଯାହା ବିହେଲେ ହବ ଖରା ବେଳ ଗୋଟେ ଟାଇମ୍ ଯୋଉଟା କି ଉଁ ଭାତ ଆମର ରହିଯାଏ। ପଖାଳ ନହେଲେ ଗରମ୍ କିନ୍ତୁ ରୁଟି ଟା ଦୁଇ ଟାଇମ୍ ନହେଲେ ଆମର କେହି ଖାଆନ୍ତିନି। ଆଉ ତା ସହିତ କିଛି ବି ନଗେଇଖିଆ ଆଉ। ଆଉ ସଖାଳୁ ମୋର୍ ତ ବେଳେ ବେଳେ ଖାଇବା ସ୍କିପ୍ ହେଇଯାଉଛି ଏଁ ଟିକେ ଲେଟ୍ ରେ ଉଠି ଯାଉଛି ବେଳେବେଳେ ସ୍କିପ୍ ବି ହେଇଯାଉଛି ଖାଇବା।
ହଁ ଅଁ ମୁଁ ନନେ ମୁଁ ସେଇ ଦଶଟା ସାଢେ ଦଶଟା ବେଳକୁ ରୁଟି ମୁଁ ଭି ସେଇ ଦଶଟା ଏଁ- ଦଶଟା ସାଢ଼େ ଦଶ୍ ଟା। ରୁଟି ଖାଇଲେ ଖାଏ ଦିଟା ମାନେ ନଗେଇ ଖିଆ ହିସାବରେ ଯଦି ନଗେଇ ଇଏ ଭଲ ହେଇଥିବ ମାନେ ଡାଲ୍ମା କି ମଟର ତରକାରୀ ଏମିତି ଯଦି ହେଇଥିବ। ସେମିତି ପସନ୍ଦ୍ ମୋର ସେମିତି କିଛି ନାହିଁ ମତେ ବେଶୀ ତରକାରୀ ଫରକାରୀ ହେଲେ ରୁଟି ରୁଟ୍ ରୁଟିରେ ତରକାରୀ ଫରକାରୀ ହେଲେ ଖାଇବାକୁ ଭଲ ଲାଗେ। ଆଉ ଭାତରେ ଡାଲି ଆଳୁ ଭର୍ତା ହେଇଗଲେ ମୋର ସରିଲା ମୁ ଆଇଁଷ ଖାଇନି ମୁଁ ନନ୍ ଭେଜ ଖାଇନି ପୁରା ଭେଜିଟେରିଏନ୍ ଟା ଭେଜିଟେରିଏନ୍ ଭେଜିଟେବୁଲ୍ ହିଁ ଖାଏ଼ଁ ମୁଁ ଆଇଁଷ ଛାଡ଼ିଲିନି ଟେନ୍ଥ ରୁ।
ଓ ଟେନ୍ଥ୍ ମାନେ ଏମତି କିଛି ଇଏ ଥିଲା ନା ମାନେ ସେନ୍
ପାଇଁ ଛାଡ଼ିଥିଲି ଟେନ୍ଥ୍ ପାଇଁ ଛାଡ଼ିଥିଲି ତାପରେ ଏ ତ ଇଏ ହେଲା ଆଉଛାୟା ଖାଇବାକୁ ଇଚ୍ଛା ହେଲାନି ଆଉ ଖାଇନି ଆଉ।
ତାହେଲେ ତମେ ଏବେ ଭେଜିଟେରିୟନ୍ ବନି ଯାଇଛ ନାଇଁ ଆମେ ସେମିତି ନାହିଁ। ହୁଁ ଆମର ଯେତେବେଳେ ଯାହା ହେଲେ ଖାଇଦଉ।
ହଁଁ ମାମର ମତେ ଦେଖିଲେତା ମାନେ ଭଲ ଲାଗେନି
ହଁ ଛାଡ଼ିଦେଲଣି ତା ଉପରେ ଗୋଟେ ଘୃଣା ଆସିଯାଇଥିବ ଆଉ।
ସି ଗଲାଣି ହଁ ସେଥିପାଇଁ ମୁଁ ଆଉ ଖାଉ
ଭଲ। ଆଇଁଷ ଫାଇଁଷ ଖାଇବା କଥା ନୁହେଁ ଯେ ଯେହେତୁ ଅଁ ହେଲେ ବି ଖାଇ ଦଉଛନ୍ତି।
ହଁ। ବେଶୀ ତ ଇଏ ମଟନ ରେ ଯାହା ହେଲାଣି ଲୋକ କେମିତି କଣ ଖାଇବେ କହିଲ ମ
ମଟନ୍ ଫୁଣି ବେଶୀ ମତେ ଆଇନଷବରେ କଣ ଭଲ ଲାଗେ ଜାଣିଛ? ମତେ ସବୁ ଭଲ ଲାଗେ ଏ ଅଣ୍ଡା ମୁଁ ବେଶୀ ଖା ଅଣ୍ଡା ଜ ଜମାରୁ ବି ଖାଏନି। ବାକି ସାରା ମୁଁ ଖାଏ ସବୁ।
ହ ଅଣ୍ଡା ଅଣ୍ଡା ଆଉ ମାଛ। ମାନେ ଏ ଆଉ ଚିଙ୍ଗୁଡ଼ି ମାନେ ଏମିତି ଗୋଟେ ମାନେ ଜିନିଷ ତାକୁ କରିବୁ ସେ ଜାଗାରେ ଯଦି ତୁ ଖାଇଥିବୁ ସେ ସ୍ମେଲ ମାନେ ମାନେ ଏମିତି ସ୍ମେଲ ହବ ତ ତୁ ପାଣି ବି ପିଇ ପାରିବୁନି ତା ଦେହରେ ବହୁତ ମାନେ ସ୍ମେଲ ହୁଏ ବୋ ଘରେ ରୋଷେଇ ହେଲେ ମୁଁ ଖାଏନି।
ଆଇଁସ ଭିତରେ ଅଣ୍ଡା ଆଉ ଚିକେନ୍ ବି ସ୍ମେଲ ଟା ବେଶ ହୁଏ ମାଛ କଣ ସ୍ମେଲ ତ ହୁଏ। କିନ୍ତୁ ଅଣ୍ଡା ଟା ବେଶୀ ତାର ବାନ୍ତି ବେଶି ହେଇଯାଏ।
ଅ ହଁ। ମାନେ ମୋର ତ ହେଲେ ମୁଁ ଖାଏ ମାନେ ତଳେ ହିଁ ରୁହେନି ମୋର ଉପରକୁ ପଳାଏ। ତଳକୁ ଟୋଟାଲି ଆସେନି ମମିଡାକୁଥିବ କି ନେଇଯା ଏଇଟା ବାପାଙ୍କୁ ଦେଇଦବୁ।
ଆଉ ଭେଜ୍ ଭେଜ୍ ଭିତରେ ଯେମିତି ଆମର ଖାଇବାକୁ କଣ ଭଲ ଲାଗେ ନନ୍ ଭେଜ ତ ଖାଅନି ଭେଜ୍ ଭିତରେ କୋଉଟା ବେଶ
ଭେଜ୍ ଭିତରେ ମୁଁ ମୁଁ ପନିପରିବା ତ କିଛି ଖାଏନି। ଆଳୁ ଖାଏ ଆଉ ନା ନା ଘାଷ ପତ୍ର ନାଇଁ ମୁଁ ପନିପରିବା ଖାଏନି ନ। ଛତୁ ଟିକେ ଖାଏ ପନିର ବି ଖାଏନି କ୍ଷୀର ବି ଖାଏନି। ଘିଅ ଖାଏ। ଏ ଏମିତିଆମର ସେମିତି କିଛି ଆଳୁ ଆଳୁରେ ଯାହାବି ଆଇଟମ୍ ହେଇଥିବ ମୁଁ ଖାଇଦେବି। ଆଉ ପନିପରିବା ମୋର ବେଶ ହଁ ପନିପରିବା ମୁଁ କିଛି ଖାଏନି ଆଉ ତମର କଣ ଫେଵ୍ରାଇଟ୍?
ଅ ମତେ କୋଉ ଖାଇବା ପରେ କହମି ରୁଟି ସହିତ ମତେ ଟିକେ ସୁଖା ଖାଇବା ଭଲ ଲାଗେନି ଓଦା ଓଦା ତରକାରୀ ବଗେରା ହେଲେ
ହଁ ମ ମୋର ବି ସେଇ ସିଚୁଏସନ୍। ଭଜା ଯଦି ହେଇଥିବ ମତେ ଜମା ବି ଭଲ ଲାଗେନି। ଖାଇବା ପାଇଁଁ ମମି ତୁ ମନା କର ଦେବି ମୁଁ କହିବି ଭଜାହେଲେ ମତେ ଡାକିବୁନି ଖାଇବା ପାଇଁକିନା।
ହ ମ ତ ବି ଆଉ ଭାତ ସହିତ ଯାହାହେଲେ ଚଳିବ ମୁଁ ଖାଇଦେବି। ହୁଁ ମୁଁ ତ ସବୁ ଖାଏ ଖାଇବାରେ ମୁଁ ବାାରେନି କିଛି ବି।
ଯା ହଉ ତମର ସେଟା ଅଛି ମୁଁ ତ ଛୁଆ ବେଳୁ ହିଁ ପରିବା ପତ୍ର ଖାଏନି କିଛି ଆଳୁ ଛଡା। ଆଉ ଏବେ ଏବେ ଖାଲି ମମି ଏବେ ଖାଲି ମମି ଚିଡିବ କି ଖାଉ ନା କଣ ପାଇଁ ଖାଉ ନା କଣ ପାଇଁ। ହେ ମମି କଣ ଜାଣିପାରୁଚଛି ମତେ ଇଚ୍ଛା ହିଁ ନାହିଁ ଆଗରୁ ସିନା ମତେ ଖୋଇଥିଲେ ମୁଁ ଖାଇଥାନ୍ତି ଆଗରୁ ତ ମୁଁ ଖାଇନି କେମିତି ଖାଇବି କହିଲ।
ହଁ ସେଇଟା ବି ଗୋଟେ କଥା।
ତମେ ଏବେ ଚେଷ୍ଟା କର ବଡ ପିଲା ହେଲାଣି ଧୀରେ ଧୀରେ ଖାଇଲେ ପୁଣି ହବ ନା ନାହିଁ।
ହଁ ସେଟା ତ ଠିକ କଥା ବଡ ପିଲା ହେଲେଣି। ହେଲେ କଣ କରିବି ଖାଇବାକୁ ହିଁ ଦେଖି ଦେଖିବି ଯଦି ଖାଇବିନି ମମି କହିବ ଚକୁଡିିକି ଖା। ନା ଡାଲମା କରିଥିବ କହିବ ପରିବାପତ୍ର ଚକୁଡି ଖା ନା ଡାଲମା ବୁବି ଯଦି
ଡାଲମା ଜାଣିଛ ଡାଲମା ସହିତ ଅରୁଆ ସହିତ ଡାଲମା ମୋର ଫେରାଇଟ।
ମୋର ବି ବହୁତ ଭଲ ତା ଦେହରେ ମତେ ବେଶୀ ଯୋଉ ହଁ ବୁଟ ଆଉ ଯୋଉ ହରଡ ଡାଲି
ନାଇଁ ମତେ ଭଲ ଲାଗେ ଡାଲମା ସହିତ ମୁଗ ଯାଇ ଡାଲମା। ତା ସହିତ ଟିକେ କଦଳୀ ପଡିଥିବ ତା ସହିତ ଟିକେ ଧଣିଆ ପତ୍ର ଆଉ ଘଅରେ ଫୁଟା ହେଇଥିବ। ଆଉ ଅରୁଆ ଭାତରେ ଟିକେ ଅ ଅଲଗା ଲାଗେ କିନ୍ତୁ ତାର ସ୍ମେଲ ତା ଖାଇବା ମତେ ବହୁତ ପସନ୍ଦ ଆଉ ଟିକେ କ କଦଳୀ ପତ୍ରରେ ଖାଇବ ତା ଯୋଉ ମଜା ପୁରା ଅଲଗା। ତା ଦେହରେ ଟିକେ ଲେମ୍ବୁ ଝୋଳ ହେଇଥିବ ଯଦି ଭଲ ନହେଲେ ଶାଗ ଭଜା କା ଗୋଟେ ଆଇଟମ୍ କିଛି ବି ଦେଇଥିବ ନହେଲେ ଖାଲି ଅରୁଆ ଘିଅର ପକେଇିବ ତଣ୍ଟି ପାଖରେ ଥୋଇ ଦବ ଟପ କିଣି ଗଳିଯିବ ଆଉ।
ହଁ ଆଉ କିଛି ଦରକାର ହିଁ ନାଇଁ ସେ ଲେମ୍ବୁ ଝାଳ ଟିକେ ମାରିକି ଖାଇଦବୁ ଆଉ କିଛି ଦରକାର ଦରକାର ନାହିଁ ଭଜା ସାଇଟ ଆଇଟ କିଛି ଦରକାର ହିଁ ନାହିଁ ହଁ।
ଆଉ ତମ ସେପଟେ ଜାମୁ ଗୋଳି ହେଇଛି ନା।
ଜାମୁକୋଳି ଜାମୁକୋଳି ଆମେ ଯାଉ ରାସ୍ତା ଆଡେ ଚାଲିବା ପାଇଁ କିନା ସେଇଠି ଆମର ହେଇଛି ଗଛରେ।
ଯା ହଉ ତମେ ଚାଲିବାକୁ ଯାଇପାରୁଛ ଆମେ ସେମିତି ଯାଇପାରୁନ ଆମ ଉପରେ ଟିକେ ଇଏ ନାହିଁ ତ।
ନା ନା ଆମେ ରାସ୍ତା ସାଇଡରେ ଆମେ ଯାଉ ଆମ ଗୋଟେ ମନ୍ଦିର ଅଛି ମାଙ୍କ ମନ୍ଦିର। ସେଠି ଯିବୁ ସନ୍ଧ୍ୟା ବେଳେ ଡେଲି ଆଳତିକୁୁ ଦେଖିବୁ। ଆଉ ଦେଖିକି ବୁଲ ବାଲିକି ଆସିବୁ। ବଢିଆ ପବନ ବି ସେଠି ଟିକେ ଫାଙ୍କା ଜାଗା ପୁରା ଶାନ୍ତି ଲାଗିବ ବସିବୁ ଘଣ୍ଟେ ଦି ଘଣ୍ଟା ବସ ବସିକି ଆରାମରେ ଶାନ୍ତିରେ ପୁରା ଆସୁ। ନା ପବନ ଦଉଥିବ ଏଠି ବରଂ ଗାଁ ରେ ଯଦି ପବନ ଦଉନଥିବ ତୁ ସେଠି ବାହାରେ ଯାଇକି ବସିବୁ ଗପିବୁ ବଢିଆ ପବନ ଦାଉଥିବ ହଁ। ତାପରେ ଏନ୍ ଏଚ ସାଇଟ ରେ ଏନ୍ଏଚରେ ଗାଡି ଘୋଡା ବି ଯିବା ଆସିବା କରୁଥିବ ତା ଦେହରେ ବହୁତ ବଢିଆ।
ୱାଉ ତାହେଲେ ତମ ପରିବେଶ ବହୁତ ଭଲ ନା।
ହଁ ଯହା ହଉ ଯାଇକି ମାଙ୍କ ପାଖରେ ଯାଇକି ଆଳତି ଦେଖିକି ଆସିପାରୁଛ। ତମେ କିଣିକି ଖାଉଛ ଆମର ଏଠି ଗଛ ଅଛି ଲୋକ ଖାଉନାହାନ୍ତି। ପଡିଥିବ ସେମିତି ଗଛରେ କେହିଁ ଲୋକ
ଯାହା ବି ହେଲେ ଏଇ ଯୋଉ ଯୋଉ ଋତୁରେ ଯୋଉ ଜିନିଷ ମିଳେ ସେ ଜିନିଷ ଖାଇବା କଥା ଉଁ ଭଲ ଦେହ। ପାଇଁ ତ ଏବେ ଜାମୁକୋଳିର ଇଏ ଚାଲିଛି ନା ତ ଆମେ ସେଟା କିଣିିକି ଟିକେ ଖାଉଛୁ ଆଉ।
ହଁ ଆମର ତ ଜାମୁକୋଳି ଏଠି ଅଛି ପାରିବା ପାଇଁ କଣ।
ମାର୍କେଟ ରେ ଏ ବହୁତ ଇଏ।
ହଁ।
କିଲୋ ହଉଛି ଶହେ, ଦେଢ଼ଶହ ଏମିତି।
ହଁ ମାର୍କେଟରେ ତ ବହୁତ ପଇସା ଏଠି ଗଛରେ ଅଛି କିଣିକି ନ ଖାଇକି ମାର୍କେଟ। ଅଁ ମାର୍କେଟ କିଏ କିଣିକି ଖାଇବ ଗଛରେ ତୋଳିକି ନ ଖାଇକିନା।
ହୁଁ।
ହଁ ଆମର ଜାମୁ କୋଳି ଛୁଆ ସବୁ ନେଇଯିବୁ ଆଙ୍କୁରି। ଆଉ ନେଇଯାଇଥିବୁ ଗୋଟେ ଗାମୁଛା ଆଙ୍କୁରିରେ ହଲେଇବୁ ଗା ମୁଛା ଆମେ ଦି ଜଣ ଦେଖେଇଥିବେ ଦି ସାଇଟ ରେ। ପଡିବ ହଁ ପଡିବ ତା ଦେହରେ ସେ ଆଣିକି ତାକୁ ଧୋଇ ଧାଇକି। ଲଙ୍କା, ଲୁଣ ସବୁ ଛେଚିକିନା ବଢ଼ିଆସେ ପୁରା ଖାଉ।
ହଁ ଖରାରେ ଟିକେ ଶୁଖେଇଦବ ଖରାରେ ଟିକେ ଶୁଖେଇଦବ। ଆହୁରି ଟେଷ୍ଟ ଲାଗିବ ଆଉ ଗୋଟେ ସେଇ ଜାମୁକୋଳି ଭଳିଆ ଆଉ ଗୋଟେ କୋଳି ଅଛି। ଉଁ ତାକୁ ନହର ଖୋଳି କୁହାଯାଏ। ମାନେ ଆମେ ଛୋଟବେଳେ ଖାଇଥିଲୁ ହଁ ସେଇଟା ଅଁଳା ନୁହ ସେଇଟା ନହରକୋଳି ହଁ ହଁ ସେଇଟା ଛୋଟବେଳେ ଆମେ।
ଚାଲୁନ ପ
ଏ ହଁ ସେଇଟା ଖରାରେ ଶୁଖେଇ ଖାଉ ବହୁତ ବଢିଆ ଲାଗେ। ତମେ ଖାଇଛ ନା ଆମେ ଛୋଟବେଳେ ଏବେ ଛୋଟବେଳ ଇଏ ସ ଗଲାଣି ଏବେ ସେ ଗ ଗଛ ପଛ ବି ହା
ଏବେ ଆଉ କେଇ ଛୋଟବେଳେ ଛୁଆ କେହି ଆଉ ଛୋଟବେଳ ମାନେ ଜିନିଷ କରୁନାହାନ୍ତି। ଆମେ ଯେମିତି ସବୁ କ କରୁଥିଲୁ ସ୍କୁଲ ରୁ ଦୌଡି ଆସିବୁ ଖେଳିବୁ। ଇଏ କରିବୁ ସେମିତି ଆଉ କିଏ ଆଜିକାଲି କେହି କରୁନାହାନ୍ତି। ଆମେ ଅନେଇଥିବୁ ଚା ଚାରିଟା ବାଜିବ ସ୍କୁଲରୁ ଆସିବୁ ବ୍ୟାଗ ଫୋପାଡ଼ି ଦେଇକି ଦାଣ୍ଡରେ ଦୌଡ଼ିକି ଆମେ ଯାଇଁକି ଖେଳିବୁ।
ଆମେ ତ ବହୁତ ଖେଳିଛୁ। ଛୋଟବେଳେ ବହୁତ ସାରା ଖେଳ ଆମେ ଖେଳିଛୁ। ଆମେ କି କିତିର, କିତ କିତିକା, କିତକିତି, ଖିସି ଖିସିନ କାସର କେ ତେ ସାରା ଖେଳ ଖେଳି
ହଁ ବିସ୍କୁଟ କେତେ ଜିନିଷ ବହୁତ ବଢିଆ ଲାଗେ ଖେଳିବା ପାଇଁ ଏବେ ଛୁଆ ଖାଲି। ଏ ଖୁଣା ଫୋନ ଯୁଗ ହେଲା ଫୋନ ସବୁ ଧରିକି ବସ ଲେ ଆଉ କିଏ କାହିଁକି ମାନେ ଦେଖିବ ଗ ଖେଳିବ?
ହୁଁ।
ଝିଅ, ପୁଅ ପିଲା ଯାଇ ଯିବେ ଟିକେ କ୍ରିକେଟେ ବାଡେଇବେ। ଆଉ ଝିଅ ପିଲା ଏଇ ଘରେ ବସିକି କାହା ଫୋନ ଅଣ୍ଡାଳେ କାହା ଫୋନ ଦେଖେ ଏଇଆ କରନ୍ତି। ଆଉ କେହି ଖେଳିବାକୁ ଦାଣ୍ଡକୁ ଯାଉନା ଏଇ ଦେଖୁନା କାହା ଘରକୁ ବି କିଏ ଯଦି ପଳେଇଲା ସଇଲା ଘରେ କେଁ କେଁ ହେବେ। କାଇଁ ତୁ ତାଙ୍କ ଘରକୁ ଯାଉଛୁ?
ତମେ ଏବେ ଉଁ ବୁଲାବୁଲି କୁଆଡେ ଯାଇନା?
ହୁଁ ହଁ ଯାଇଥିଲି ମଝିରେ ସେପଟେ ମାର୍କେଟ ଆଡେ ଯାଇଥିଲି। ଅ ପିଜା, ବର୍ଗର ଖାଇବା ପାଇଁ କିନା। ଏଇ ଦି ଦିନ ତଳେ ଯାଇଥି ହଁ।
ବଢିଆ ଆଉ। ପିଜା କୋଉ ପିଜା ଖାଇଲ ତମେ?
ଉଁ ମିନି ସାଇଜର୍ ଚିସ ଚିଜ୍ ଆଉ କରନ୍ ପିଜା ହଁ ହଁ ହଁ।